ହାଲୋ ହଁ କଣ କରୁଛ?
ମୁଁ ଏଇ ରୋଷେଇ ସାରିକି ବସିଚି। ଆଜି ଜଲଦି ରୋଷେଇ ଆଜି ସରିଯାଇଛି। ଖାଲି ଖାଲି ଚିକେନ କରିବି। ଗୋଟେ ରୋଷେଇ ଅଛି ଆଉ।
ହଁ।
ତମେ କଣ କରୁଛ?
ଏଇଠି ଚିକେନ ବସେଇଥିଲି।
ତ ମର ବି ଚିକେନ୍ କରିଚ? ଆଉ ସକାଳେ କଣ ଖାଇଥିଲ?
ସଖାଳେ ମାଛ ଭାତ ଖିଆ ହେଇଥିଲା। ହୁଁ।
ସକାଳେ ମାଛ ଭାତ ଏଇନା ଗରମ ଭାତ କୁ ଚିକେନ।
ନାଇଁ ଚିକେନ ଏ ପୁଅ ଖାଇବ ମାଛ ଡା ଆମେ ଖାଉଛୁ। ଚିକେନ ପୁଅ ଖାଇବ ମୋ ପୁଅ ଚିକେନ ଖାଏନି ଏଇ ଯୋଉଁ ମାଛ ଖାଏନି ନା। ସେଥିପାଇଁ। ଆଉ କଣ କହୁଛ? ଆଉ ଆଉ ପନ୍ଦରଶ ପୁରା ସରିଲାଣି?
ହଁ ମୋର ରୋଷେଇଟା ସରିଲାଣି ଖାଲି ଚିକେନ ହବା ଆଉ।
ହେଇନି? ହୁଁ ହୁଁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ତମ ଘରେ? ହଁ ଭଲ ଅଛି। ଭଲ ଅଛି।
ତା ଭାଇ କୁଆଡ଼େ ଯାଇଛନ୍ତି।
ସେ ସେପଟେ ଅଛନ୍ତି।
ହୁଁ ହୁଁ। ଆ ପିଲା ପିଲି?
ପିଲାମାନେ ଖେଳୁଛନ୍ତି।
କେତେଟା ପୁଅ ଝିଅ କଁ?
ପୁଅ ଦି ଟା ମୋର।
ହୁଁ ହୁଁ ତାଙ୍କ ମାନଙ୍କୁ ଏଜ୍ କେତେ?
ନାଇଁ ପୁଅ ମାନେ ବଡ ବଡ ହେଇଗଲେଣି ଗୋ ଗୋଟେ ଅଷ୍ଟମ ପଢୁଛି ଆଉ ଗୋଟେ ଡିପ୍ଲୋମା କରୁଛି।
ଓ ହୋ ହୋ। ଆଉ କଣ କ
କୁଆଡେ ଯାଇଥିଲେ ବୁଲିବାକୁ ଏ ବର୍ଷ ଖରା ଛୁଟିରେ?
ନାଁ ନାଁ ହୁଁ ଖରା ଛୁଟିରେ କୁଆଡେ ଯାଇନି ଖରାରେ କୁଆଡେ ଯାଇ ହବ ହୁଁ। ଛୋଟ ଛୁଆ ନେଇକିନା କୁଆଡ଼େ ଯାଇ ହବ। ହଁ ତମେ କୁଆଡେ ଯାଇଥିଲ ବୁଲିବା ପାଇଁ?
ନାଁ ମୁଁ ବି ଯାଇନି। ଏ ଖରାରେ କିଏ ଯିବ ଏଇ ବର୍ଷ ତ ଜବର ଖରା ହଉଛି।
ପୁରୀ ରଥଯାତ୍ରା କେବେ ବୁଲି ଯାଇଛନ୍ତି?
ରଥଯାତ୍ରା କେବେ ଯାଇନି।
ହାଁ।
ପୁ ନାଇଁ ପୁରୀ ଯାଇଛି କିନ୍ତୁ ରଥଯାତ୍ରା ବେଳକୁ ଯାଇନି। ରଥଯାତ୍ରା କୁ ବହୁତ ଭିଡ ଥାଏ ନା। ଘରେ ଛାଡ଼ନ୍ତି ବି ଘରେ।
ଓ ହୋ। ପୁରୀ ଯାଇ ନାହାନ୍ତି। ଅଲଗା ସେମିତି ନର୍ମାଲ କେବେ ବୁଲି ଯାଇନାହା
ପୁରୀ ଯାଇଛି ସବୁ ବର୍ଷ ଯାଉଛି ପୁରୀ।
ଓ ହୋ ଏଇ ଶୀତ ଦିନେ
ଏଇ ଶୀତ ହଁ ଶୀତଦିନେ ଯାଇଥିଲୁ।
ଓ ହୋ ଆଉ କୋଆଡେ ଯାଇ ନାହାନ୍ତି?
ନାଇଁ ଶୀତ ଦିନେ ସେ ପୁରୀ ଯାଇଥିଲୁ ଆଉ ଲିଙ୍ଗରାଜ
ଓ ହୋ ଲିଙ୍ଗରାଜ ମନ୍ଦିର ଟା ବି ଭୁବନେଶ୍ୱର ପାଖାପାଖି।
ହଁ ଭୁବନେଶ୍ୱରରେ ଭୁବନେଶ୍ୱରରେ। ହଁ ସେଇଟା ଥରେ ଯାଇଥିଲୁ। ଖଣ୍ଡ ଗିରି ଧଉଳି ଗିରି।
ଓ ହୋ।
ଯାଇଥିଲୁ ବୁଲିକି ଆସିଥିଲୁ ଚନ୍ଦ୍ରଭାଗା ସେଇ ପୁରୀରୁ ଗୋଟାଏ ହବ ହଁ। ସେଇ ପୁରୀ ଯାଇଥିଲୁ ପୁରୀରୁ ସବୁ ବସ୍ ଯାଉଥିଲା ନା ସେ ବସ୍ ରେ ଯାଇଥିଲୁ ସବୁ ବୁଲିକି ଆସିଥିଲୁ।
ଓ ହୋ କଁ ଫ୍ୟାମିଲି?
ଉଁ ହଁ। ଫ୍ୟାମିଲି ଯାଇଥିଲୁ ତାପରେ ଆଉ ସାଙ୍ଗସାଥି ବି ଯାଇଥିଲୁ।
କଣ ଖାଇଥିଲେ?
ସକାଳେ ମୁଁ ଉପମା ଖାଇଥିଲି।
ଓ ହୋ।
ତମେ କଣ ଖାଇଥିଲ?
ସଖାଳେ ଏଇ ମାଛ ପଖାଳ ଭାତ ମାଛ ଟିକେ ଭଜା ହେଇଥିଲା ତ ବୋଉ ଭଜିଥିଲା ତ। ତହିଁ ରେ ଖାଇ ଦେଇଥିଲି ଆଉ।
ହ
ହଁ। ଆଉ ପୁଅ ଟା ମାଛ ଖାଇବନି ତ ସେଥିପାଇଁ ଚିକେନ ଟିକେ ଏବେ ବସେଇ ଦେଇଥିଲି ଆଉ ତାକୁ ଟିକେ ଥଣ୍ଡା ହେଇଯାଇଛି ଯୋ ଜର ହେଇଯାଇଛି ତ।
ସେଥିପାଇଁ ତା ଦେହଟା ବି ଭଲ ଲାଗୁ ନି ଖାଇଥିଲା ଛତୁଆ ବିସ୍କୁଟ ଖାଇଦେଇଥିଲା ଆଉ ଏଇଟା କଲେ ଖାଇବ ଆଉ।
ଆଜି ତ ପୋଲିଓ ଦେଇଥିବ ନା।
ନାଇଁ ତାକୁ ସାତ ବର୍ଷ ହେଇଗଲାଣି କାଇଁ ଆଉ ନାହିଁ କଲେ ଇଏ କରିବା ପାଇଁ ସାତ ବର୍ଷ ହେଇଗଲାଣି ଆଉ ପୋଲି ପୋଲିଓ ନାହିଁ ପାଞ୍ଚ ବର୍ଷ ଯାଏଁ ନା କଣ ପାଞ୍ଚ ବର୍ଷ ଯାଏଁ ଖାଇଛି। ଆଉ ଏବେ ବଡ ହଉଛି ନା ସ୍କୁଲରେ ସବୁ ଭିଟାମିନ୍ ଇ ସି ଦିଆ ହଉଛି ତ ନାହିଁ। କଲେ ଆଉ ଖାଇବା ପାଇଁ ଆଉ।
ନାଇଁ ସେଟା ପା-ପାଞ୍ଚ ବର୍ଷ ଯାକେ ଖାଇବ ତ ସେଇଟା ଆଉ।
ହଁ ପାଞ୍ଚ ବର୍ଷ ଯାଏଁ ଖାଇବେ। ଅହଁ।
ହୁଁ ହୁଁ।
ଆଉ। ଆଉ କଣ କହୁଛନ୍ତି?
ତୁମ ଗାଁରେ କଣ ଭଲ ଯାତ୍ରା ହୁଏ କହିଲ।
ତ ଉଁ ଯାତ୍ରା କହିବାକୁ ଗଲେ ଗାଁରେ ତ ସେମତି କିଛି ନାହିଁ। ଏଇ ଦୋଳ ପୂର୍ଣ୍ଣିମା ହୁଏ ଇଏ ପାଇଁ। ଆଉ ଗୋଟେ ଅଶୋକାଷ୍ଟମୀ ପୂଜା ଅଛି ସେଇଟା ହୁଏ ଆଉ। ସେଇଥିରେ ନାଚ ଖାଲି ଯାତ୍ରା ଏ ମେଲୋଡି ଫେଲୋଡି ହୁଏ ଏରା। ଆଉ କିଛି ନାହିଁ।
ନାଇଁ ଆମର ତ ଦୋଳପୁନେଇ ସେ ସେଇ ଦୋଳ ପୂର୍ଣ୍ଣିମା ଗଉଡ ବାଡି ଯୋଉ ଖେଳନ୍ତି ସେଇଟା ହୁଏ ଭଲ ଯାତ୍ରା ରେ। ଆଉ ତାରିଣୀ ଯାତ୍ରା ହୁଏ ବୈଶାଖ ମାସ ଯୋଉ। ସଂକ୍ରାନ୍ତି ପଣା ସଂକ୍ରାନ୍ତି ବେଳକୁ।
ଓହୋ।
ତାରିଣୀ ଯାତ୍ରା ହୁଏ।
ଓ ହୋ ହଁ ହଁ।
ଆଉ ଦଶହରା
ଓହୋ ଆପଣଙ୍କ ଘରେ ଦଶହରା ଫସରା ଅଛି ବୋଧେ।
ଆମ ଉଁ ଆମର ତ ପୂଜା କରା ହୁଏ ଖ-ଖଣ୍ଡା ପୂଜା ତ ହୁଏ ଆମର। ତାପରେ। ପୂଜା ବି ହୁଏ।
ଓ ହୋ। ହଁ ଓ ହୋ ହଁ ହୁଁ ଆଉ କପିଳାସ ଆଜ୍ଞା କେବେ ବୁଲି ଯାଇଛନ୍ତି।
କପିଳାସ ମୁଁ ଜମା ଥରେ ଯାଇଚି।
ଓ ହୋ।
ହଁ କପିଳାସ ସାଇ ମନ୍ଦିର ହଁ ସାଇ ମନ୍ଦିର ଦୁଇଥର ଯାଇ ଛି ଆଉ କପିଳାସ ସବ ଥରେ ଯାଇଥିଲି।
ଓହୋ। ଆଉ କେବେ ଏ ଢେଙ୍କାନାଳରେ ରଥଯାତ୍ରା ଫତରଯାତ୍ରା ଦେଖି ଆଇନାହାନ୍ତି।
ନାଇଁ ଢେଙ୍କାନାଳ ରେ ରଥଯାତ୍ରା ଦେଖିପାଇନିନି।
ହଁ ହଁ ସିଆଡେ ରଥଯାତ୍ରା ହଉଛି। ହଁ ମୁଁ ରଥଯାତ୍ରା ଉଁ ଦେଖି ଯାଏନି। ଏଇଠି ପାଖିରେ ହ କିନ୍ତୁ ମୁଁ ଯାଏନି ଆମ ଘର ଏଇଠି ପାଖାପାଖି ଆଉ।
ପାଖା ପାାଖି କି ବି ଯାଇନ।
ନା ନା ଯାଇନି ଆଉ।
ଆଉ ଢେଙ୍କ ଲକ୍ଷ୍ମୀ ପୂଜା ତ ବଢିଆ ହୁଏ।
ହଁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ହେଲେ ଯାଉ ପାଞ୍ଚ ଛ ଥର ଏମିତି ବାଇକ ରେ ନର୍ମାଲ ପଳୋଉ ଆଉ।
ହୁଁ ଆମେ ଯାଉ ସବୁ ସବୁ ବର୍ଷ ଆମେ ଯାଉ। ଦେଖିବାକୁ।
ହଁ ତାଲଚେର କେବେ ଯାଇଛନ୍ତି ହିଙ୍ଗଡା ଯାତ୍ରା ଦେଖି।
ନାଇଁ ସେଟା ଦେଖି ଯାଇନି। ହିଙ୍ଗୁଳା।
ରୋଷେଇ ସରିଲେ ଖାଇବେ ବୋଧେ।
ହଁ।
ଓୁଁ ହୁଁ।
ମୁଁ ତ ଆମିଷ ଖାଇବି ଘର ଲୋକ ଖାଇବି ଆମିଷ।
ନ ଖରା କେଡେ ଜୋର ହଉଛି।
ହୁଁ ଏବେ ଆଜି ଟିକେ କମିଛି ମେଘମ। ଖରା ହଉଛି ନହେଲେ କାଲି ଚୋରରେ ଖରା ହଉଥିଲା। କାଲି ଟିକେ ଉପ୍ର ହଁ କାଲି କାଲି ଟିକେ ବର୍ଷା ଝିପି ଝିପି ପକେଇ ସନ୍ଧ୍ୟା ବେଳୁକୁ।
ହଁ ନହେଲେ ଏଇ ଦିନ ଯାକ ଖରା ରହୁଛି ନା।
ଦିନ ଯାକ ପୁରା ଖରା ତମ ତମ ଆଡେ କାଲି ବର୍ଷା ହେଇଥିଲା।
ନା ଆମ ଆଡେ ଖାଲି ବର୍ଷା ହେଇନି ଖାଲି ମେଘ ଫାଗ କରିକିନା ଆସିଥିଲା। କିନ୍ତୁ ହେଲାନି ବର୍ଷା ଟା ଆଉ।
ହେଇଥିଲା ଅଳ୍ପ ଅଳ୍ପ ମାନେ ଝିପି ଝିପି ଖାଲି ପକେଇଥିଲା।
ଆମ ଆଡେ ହେଇନି ବର୍ଷା ଜୋରସ କ ହରା ହଉଛି।
ହୁଁ ଖରା ତ ହଉଛି ଏବେ କି କାଳିଆ କାଳିଆ କରୁଛି।
ଉଁ ହୁଁ। ଜୋର ସେ ଖରା ଆଉଛି। ଆଉ ପିଠା ପିଠି କଣ ଭଲ ଲାଗେ ଖାଇବା ପାଇଁ।
ମତେ ଆଳିସା ପିଠା ଭଲ ଲାଗେ ମଣ୍ଡା ପିଠା ଭଲ ଲାଗେ। ଭଲ ଲାଗେ କିନ୍ତୁ ବେଶୀ ହଁ।
କଣ ଛୋଟ ରୁ କରୁଛନ୍ତି ନା ଏବେ କରୁଛନ୍ତି।
ନାଇଁ ମୁଁ କରୁଛି ଛଟରୁ ନା ଛଟରୁ ବୋଲେ ଅଷ୍ଟମ ଅଷ୍ଟ। ମରିବୁ ନା କରୁଛୀ।
ଏ କଣ ଜାଗର ଛାଡିଲେ ପା କରନ୍ତିୁ। କରନ୍ତିନି ନା କଣ। ଜାଗର ଛାଡିଲାପ। ଆପଣ କେବେ ଛାଡି ନାହାନ୍ତି ବୋଦେ ଆଉ।
ତ।
ଓ କଣ ସେଇ ଉପାସ ରୋହୁଛନ୍ତି ଦିନ ଜାଙ୍କ। ହଁ ହଁ।
ଆମର ଏଠି ପୁରା ଉପାସ ସକାଳେ ରହିବୁ। ପୁରା ପହାତା ରୁ ଯାଇକି। ଉଠିବ ମହାଦୀପ ଚାରିଟା ସାଢେ ଚାରିଟା ଏମିତି ଉଠେ। ହଁ ଟାଇମ ତାଙ୍କର ଥାଏ ଟାଇମ।
ପୂଜା ଫୂଜା ହୁଏ ବୋଧେ ଆଉ ସେତେବେଳେ ଯି ଆପଣ ଜାଇକି ଖାଆ ପିଅ କରନ୍ତି।
ହଁ। ତାପରେ ସକାଳ ହେଇଯାଏ ନା ସକାଳେ ଆସିକି ପୁଣି ଘର କାମ କରିକି ଗାଧୋଇପାଧ। ପାଧିକି ଯାହା ପୂଜା ପାଠ କରିକି ତାପରେ। ଯାହା ଯେମିତି ଖାଇବୁ ଆଉ ତାପରେ ତମେ। କରୁନ କି?
ମୁଁ ଜାଗର କରୁଥିଲି ଯେ ପୁଅ ଯୋଉ ହେଇସାରିଲା ପରେ ଆଉ ଛାଡି ଦେଇଥିଲି ତ ସିଜରିଙ୍ଗ ଯୋଉ ହେଇଥିଲା। ଆଉ ଉଁ, କଲା ପରେ ଛାଡ଼ନ୍ତିନି ତ କହିଲେ ଛାଡ଼ିଲା ପରେ ଆଉ କରନ୍ତିନି ତ। ସେଥିପାଇଁ ଆଉ କରା ହେଇନ ଥିଲା ଆଉ।
କିଏ
ଆଉ ଏଇ ଗାଁରେ ସମସ୍ତେ କହିଲେ। ଏଇଠୁ ପାଇଁ ଆଉ କରାହେଲାନି ଜାଗର କରୁନି ଏମତି ଖାଲି ଯାହା ହେଇ ଦିନ ଟାଙ୍କ ଏମିତି ଟିକେ ଅରୁ ଅରୁଆ ଫରୁଆ ଯାହା ଟିକିଏ ଖିଆ ହେଇଯାଉଚି, ରହିଯାଉଚି ଆଉ। ଆଉ କିନ୍ତୁ କରନି। ହୁଁ,। ହୋ ହଉ ହଉ ରଖୁଚି।
ହଉ।
ହଁ।